ହାଲୋ।
ହାଲୋ ନମସ୍କାର।
ହଁ ନମସ୍କାର କୁହନ୍ତୁ?
ଆଉ କୁହନ୍ତୁ କଣ କରୁଚନ୍ତି?
ବସିଚି ତମେ କଣ କରୁଚ?
ମୁଁବି ଏଇ ବସିଥିଲି ଆଉ।
ଓହୋ।
ଆଉ କଣ ଖବର?
ହଁ ଭଲ ଆଉ ତମର କଣ ଖବର?
ମୋରବି ସବୁ ସେମିତି ଚାଲିଚି ଗରମରେ ଆଉ ଖବର କାହାର କେମିତି ଥିବ।
ହଁ ଆଉ ତମ ରଜ ପାଇଁ ସବୁ କିଣା କିିଣି ସରିଲାଣି?
ରଜ ପାଇଁ ନା ହୁ ହୁ।
ହଁ ଆଉ କାଉ ଦିନ କିଣିବି?
କାଲି ଆଡ଼ୁକୁ କାଲି କାଲି ଯିବାର ଅଛି କାଲି ଯିବି।
ଓହୋ କାଲି କୁଆଡ଼େ ଯିବ?
ସେଇ ଭାବିଚୁ ଯାଜପୁର ଯିବୁ ବୋଲିକି।
ଓହୋ। ଆଉ କଣ ଖାଇଥିଲ?
ମୁଁ ଖାଇଥିଲି ରୁଟି ଭଜା।
ଓ ନାଇଁ ଆମରତ ଏବେ ଘର ପାଖରେ ମାର୍କେଟ। ହଁ ପଳେଇବି କୋଉଦିନ ଗୋଟେ କାଲି ଆଡକୁ ଦେଖିଆ ହବ ଯିବି ଆଉ।
ହଁ ଆଉତ ଟାଇମବି ନାଇଁନା ହେଇଗଲାଣି। ହଁ ଚାରି ଦିନି ଆଉ ପାଞ୍ଚ ଦିନି ଅଛି।
ହଁ ତମେ ପାର୍ଲର ଯିବନା‌।
ହଁ ପାର୍ଲରତ ଏଇ ଯାଇଥିଲି। କିଛି ଦିନ ହେଲା ଯାଇଥିଲି ଆଇବ୍ରୋ ସେପ୍ କରିକି ଆସିଥିଲି ଫେର୍ତ ଏବେତ କିଛି ହେଇନି ଆଉ କଣ ପାଇଁ ଯିବି। ଭାବିଚି ଦେଖେ।
ନାଇଁ ମୁଁତ କରିଥିଲି ମାସେ ହେଲଣିି ବୋଧେ ତାପରେ ପୁଣି କରିବି ଆଉ।
ହଁ ହଁ। ନା ମୋର ଏଇତ ଯାଇଥିଲି କେତେ ଦିନ ହବ ଦଶ ପନ୍ଦର ଦିନି ହବ।
ଓହୋ। ଆଉ କଣ ଖାଇବା ସବୁ ହେଇଚି?
ଏବେ ଆଜି ଆମର ପଖାଳ ହେଇଚି ପଖାଳ ପୋ ପୁଟଳ ଫ୍ରାଏ ହେଇଚି ଆଉ ହୁଁ ଆଉ କଣ ହବ ଦେଖିବା ଆଉ କଣ ଗୋଟେ କରିଦବା ଆଉ।
ଓହୋ ଆମରବି ଆଜି ପଖାଳ।
ଏ ଗରମରେ ଗରମ ଭାତ କିଏ ଖାଇବ।
ହଁ ପା, ଆମରବି ଆଜି ପଖାଳ ସେଇ ପୋଟଳ ତରକାରୀ ତରକାରୀ
ଓହୋ।
ଲାଗିଲା।
ହଁ ଏଇ ଟାଇମିଂ ରେ ନିଦ ଲାଗେ ପ୍ରବଳ। ମତେ ବି ଲାଗୁଛି, ଆଉ ଶୋଇପଡିବି ନହେଲେ।
ହଁ ଭାବୁଚି ଏଇନା ଶୋଇପଡିବି, ପୁଣି ଚାରିଟା ବେଳକୁ ଉଠିବି ଆଉ। ଦେଖିବା କଣ ହଉଚି ଆଉ।
ହୁଁ ହଁ ସେ ଏତେବେଳେ ନିଦ ଲାଗିବ। ଫେର ଆଁ ଫେର କେତେବେଳେ ଲାଗିବ କୁହନି ଖାଇବା ପୂର୍ବରୁ ଲାଗିବ। ତାପରେ ଖାଇସାରିଲା ପରେ ହଠାତ୍ କି ଲାଗିବନି, ଫେର୍ ଚାରିଟା ବଜିବ ଜ ଲାଗିବ। ୟ ଇ। ହି ହି ହି।
ହଁ ନିଦ ତାର ଟାଇମଙ୍ଗରେ ଲାଗିବା ଷ୍ଟାର୍ଟ ହେଇଗଲା।
ହଁ ବା ସେମିତି ଲାଗେ। ମତେ ଭାରି ହସ ଲାଗେ, ଖାଇବା ପୂର୍ବରୁ ଯେ ନିଦ ଥାଏ ଭାଇ। ତ ଯଦି ଖାଇବାକୁ ଡାକୁଥିବେ ବିରକ୍ତି ଲାଗିବ ଗୋଟେ ଉଠିକି ଯିବାକୁ ଇଚ୍ଛା ହବନି।
ହଁ ପରା।
ହୁଁ।
ଏମିତି ଚାଲିଛି ଆଉ, ଆଉ କୋଉଠି ଆଉ ବୁଲାବୁଲି ପ୍ଲାନିଂ କଣ?
ନାଇଁ ତ କୁଆଡେ଼ ବୁଲାବୁଲି ପ୍ଲାନିଂ, ରଜ ପରେ ହବ ଯଦି ଟିକେ ପୁରୀ ଯିବୁ ଆଉ।
ହୁଁ ହୁଁ କଣ ମନ୍ଦିର ଯିବ?
ହୁଁ। ପୁରୀ ମନ୍ଦିର ଯାଇକି ବୁଲାବୁଲି କରିକି ଆସିବ।
ଏ ଗରମ ରେ ବିଚ କୁ ବି ଯିବ?
ଠି ହବ ସନ୍ଧ୍ୟା ବେଳେ ଯିବୁ, ଆଉ ତ ଖରାରେ ତ ଯାଇ ହବନି ଯଦି ହବ ସ ନହେଲେ ସନ୍ଧ୍ୟା ବେଳେ।
ସେଇଆ ଖରାରେ ଜମା ଯିବନି, ନହେଲେ ମୁଁହ ପୂରା ପୋଡିଯିବ ମୁଁ ଯାଇଥିଲି ଖରାରେ ମୋ ମୁହଁ ପୁରା ଏମିତି ଟ୍ୟାନ୍ ହେଲା, ସବୁ ସେମିତି ଚମ ବାଗିଆ ସବୁ ଫେରେ ବାହାରିଲା। ପଡିକି।
ଏ ହଁ ପା। ଖରାରେ ଆଉ କଣ ଯାଇ ହବ କି, ଯଦି ଯିବୁ ସକାଳୁ ନହେଲେ ଯାଇକି ଏ ରାତିରେ ସନ୍ଧ୍ୟା ବେଳେ। ଏ ଏବେ ଗଲାବେେଳକୁ ସେଠି ଶୁଖୁଆ ହେଇଯାଇଥିବ।
ହୁଁ ଖରାବେଳେ ତ ପଶିବଲ ନୁହଁ, ସେ ପାଣିକୁ ଗାଧେଇକି ଫେର ଆସିକି ଦେହ ଖରାପ ହେଇଯିବ, ଫେର ସବୁ ମୁହଁ ଫୁହଁ ପୋଡିଯିବ।
ହୁଁ ଆଉ ତମର ରଜରେ କୁଆଡେ ବୁଲା ବୁଲି?
ମୋର ଏଇଠି ବୁଲିବି, ସାଙ୍ଗସାଥି ମାନଙ୍କ ଘରକୁ ପଳେଇବି ଟିକେ ଦୋଳି ଖେଳିଦେବି ଆଉ। ପ୍ଲାନି କିଛି ନାହିଁ ବୁଲାବୁଲିର ମେନ୍ ଭାଇ ଭାଇ କେହି ନାହାନ୍ତି, କିଏ କୋଉଠିକି ନେଇକି ଯିବ ସେଇଥିପାଇଁ।
ହଁ ଠିକ କଥା, ଆଜି ଓ ଜେ ଇ ରେଜଲ୍ଟ ବାହାରିଚି କାଲି।
ଆଁ ବାହାରିଚି କେତେ କାହାର ରହିଲା ତମେ ଦେଇଥିଲ?
ହଁ ମୁଁ ଦେଇଥିଲି ମୋର ରାୟଙ୍କ ଅଛି ଅଣତିରିଶଶ।
ଓ ଅଣତିରିଶ ଆଉ ଅର ଆଉ ଆଉ ଜଣେ ସାଙ୍ଗ ବି ତ ଦେଇଥିଲା?
ହଁ ତାଙ୍କର ଅଛି ଚାରି ହଜାର ଚାଳିଶ। ଚାଳି ନମସ୍କାର।
ଓହୋ। ମୁଁ ତ ଏଥରକ ପକେଇନି। ଦେଖେ ଆସନ୍ତି। ଯୋଉ ମୁଁ ଆଉ ମୋର ମନେ ନାଇଁ କି ଓ ଜେ ଇ ଏକ୍ଜାମ ବି ଅଛି ସେଇ ଟେନ୍ ଆଉ ମନେଲା ପଳେଇିଲାନି ତାପରେ ଡେଟ୍ ବି ପଳେଇଲା ଆଉ କେମିତି ପକେଇଥାନ୍ତି।
ଓହୋ ତମ ସାଙ୍ଗ ସବୁ କିଏ ଦେଇଛନ୍ତି?
ମୋ ସାଙ୍ଗ ମାନେ ଦେଇଛନ୍ତି ମୁଁ ଆଉ ପଚାରିନି କଲ୍ କରିକି। କାହାର କେତେ ରାଙ୍କ ଅଛି ବୋଲିକି ଭୁଲି ଯାଇଛି।
ତମେ ଦେଇନ ନା କାଲି ବାହାରିଛି ତମେ କେମିତି ଜାଣିବ।
ହଁ ସେଇଆ ମୁଁ ଦେଇନି ବି ଦେଖେ। ଆଜି କଲ୍ କରିକି ପଚାରିବି କାହାର କେତେ ରୀୟାଙ୍କ ଅଛି?
ହଁ ଆଜି ପଚାରିବ ତମେ।
ହୁଁ।
ଭଲ କଲେଜ ହେଲେ ହେଇଯନ୍ତା କି।
ହୁଁ ଦେଖିବ ନି ଗଭର୍ମେଣ୍ଟରେ ହେଇଗଲେ ଆହୁରି ଭଲ।
ଗଭର୍ମେଣ୍ଟ ରେ କହୁଛନ୍ତି ହେଇଯିବ ବୋଲି କହୁଛନ୍ତି ବାଲେଶ୍ଵରରେ ଯାଇକି ହବ।
ହୁଁ ହୁଁ ବାଲେଶ୍ୱରରେ ବି ତ କେତେଟା କଲେଜ ଅଛି।
ଯୋଉ ଫକିରମୋହନ ଏଫ ଏମ୍ କଲେଜ।
ଓହୋ ହଁ ସେଇଠି ନେଇ ନିଏ, ସେତିକି ରିୟାଙ୍କରେ ସେଇଠି ନେଇ ନିିଏ।
ହଁ ସେଇଠି କହୁଛନ୍ତି ହେଇଯିବ ବୋଲି।
ଆଉ ତମର ଇଛା କୋଉଠି ଅଛି କି?
ମୋର ସେମିତି କୋଉଠି ଇଚ୍ଛା ନାହିଁ, ରେଭେନ୍ସା ଫେଭେନ୍ସା ରେ ଇଛା ଥିଲା।
ରେଭେନ୍ସା ଏଇଠିକାର ତ ମତେ ଲାଗୁନି ହବ ବୋଲିକି।
ହଁ ବା କହିଛନ୍ତି ଫ ଫକିରମୋହନ କଲେଜରେ ହବ ମୁଁ କହିଲି ହୋଉ ହୋଉ କିଛି ନାହିଁ ଟେନସନ ନାହିଁ।
ହଁ ଦିଇ ବର୍ଷ ତ ଆଉ ଦେଖଆ। ହୁଁ ସେଠି କଲେଜରେ କଣ କେମିତି ଫିସ୍ ଅଛି କେ ଜାଣେ।
କିଛି ଜାଣିନି ଦେଖିବା ଯିବି ଜନସେବା କେନ୍ଦ୍ର ଆଜିକି କାଲି। ସେଠି ଗଲେ ପଚାରିକି ଦେଖିକି ଆସିବି କୋଉଠି କେତେ ସିଟ ଫାଙ୍କା ଅଛି। ଆଉ ଗୋଟେ ମୋ ସାଙ୍ଗରେ ସେ କହୁଥିଲା ଆଉ ଏମିତି ତ ହବନି ତାର ମାନେ ଆସିବନି ସିଟ। ଯଦି ହେବ ସ୍ପଟରେ ଯଦି ଆଡ଼ମିସନ୍ କରିବ କରିବ।
ଓ ହଁ ବେଶୀ ରିୟାଙ୍କ ରହିଲେ ତ ଆସେନି ସ୍ପଟ୍ ରେ ଆଡମିଶନ୍ କରନ୍ତି।
ହଁ ବା ସେ ଭାରୀ ଟେନସନ ଅଛି ସେଥିଲାଗି।
ହୁଁ ହୁଁ। ହ ଯଦି ଭଲ ରିୟାଙ୍କ ଆସିଥାନ୍ତା ତ ଏଇଠି ଉତ୍କଳରେ ଯଦି ହେଇଯାଆନ୍ତା ତ ବଢିଆ।
ହୁଁ ନା ଏଫ ଏମ ରେ ବି ହେଲେ କିଛି ନାହିଁ ଯେ ଭଲ ସୁବିଧା, କିନ୍ତୁ ହେଇଯିବା ଟା ଦରକାର।
ହଁ ହଁ।
ସେଠି ଭଲ ପାଠ ପଢା ପଢି। ମୋର ଜଣେ ଭଉଣୀ ପ୍ଲସ ଥ୍ରୀ କରୁଛି ଏଫ୍‌ଏମ୍ କଲେଜ୍‌ରେ। ଆଉ ସେ କହୁଥିଲା। ବହୁତ ଭଲ ପାଠ ପଢା ଭଳି ସବୁ ମାନେ ମାନେ ବହୁତ ଭଲ। ସେ କଣ ଇଣ୍ଟିଗ୍ରେଟେଡ ବି ଇଡି ଦେବ ଆର ବର୍ଷ।
ସେଇଆକୁ, ସେ କହୁଥିଲା କହିଲା ନା ପାଠ ପଢା ପଢି ଭଲ। ଇଣ୍ଟର୍ନସିପ ଫିଣ୍ଟନସିପ କରୁଛନ୍ତି।
ହଁ ହୁଁ ହଁ ହେଇଗଲେ ଭଲ ହେଇଯିବ ଯଦି ଭଲ କରିବ ଆଉ। ମୁଁ ବି ଦେଖେ ଯଦି ଏ ଯୋ ସେକେଣ୍ଡ କୁ କହୁଛନ୍ତି ବାହାରିବାର ଅଛି ଯଦି ବାହାରିଲା ତ ନହେଲେ ପକେଇଦେବି। ଦେଖେ ମୋର
ହଁ। ଆଉ ତ ବି ସି ଏ ପରେ କିଛି ତ ଲାଇନ କହୁ ସେଇ ଏମ ସି ଏ ନହଲେ ଏମ ଟେକ୍ ଏଇଗୁରା ଆଉ କଣ।
ହୁଁ ସେଇଆ ଅଛି ସେଇଗୁଡାକ ଅଛି। ଯଦି ଭଲ କୋଉଠି ଯଦି ଜବ ଫବ ହେଇଯାଇଥାନ୍ତା ତ ଏଇଟା
ଡିଷ୍ଟାନ୍ସ କ ଯଦି ପଢୁଥିବ ପଢୁ ଥୁବ। ଆଉ ଡିଷ୍ଟାନ୍ସ କଲେ ବା ଆଉ ସେ ଯେ ଇଣ୍ଟରଭିଉ ଯିଏ ନିଅନ୍ତି। ସିଏ ବି ପଚାରିଲେ ତମେ କହିପାରିବ ମାନେ ସେ ପଚାରିବେ ନା ଡିଷ୍ଟାନ୍ସ କଣ ପାଇଁ ନେଲ। ବୁଝୁଚ ନା ସେଥିଲାଗି ପ୍ରୋବ୍ଲେମ ହବ ସେଥିଲାଗି ପକେଇଦବା କଥା।
ହଁ ପା ମୁଁ ଜାଣିପାରଲିିନି ଆଉ ଏକ୍ଜାମ ଟେନସନ ଫେରେ ପ୍ରୋଜେକଟ ଗୁଡାକ ରହିଗଲା ଆଉ ଜମା ମୋର ଇଏ ହେଲାନି ମୁଁ ପକେଇ ପାଇଲିନି।
ମୋର ଗୋଟେ ସେମିତି ସାଙ୍ଗକୁ କହି କହି ଆରେ ରେ ଭାଇ ତୁ ପକାନା ତେ ଦେଖେ କୋଉଠି ନ କରିବୁ ନାହିଁ ସେଟା ଅଲଗା କଥା ଗୋଟେ ହାତରେ ତ ଥିବ ମୁଁ ପକେଇଦେଲି ମୋ ହାତରେ ଧର ରହିଲା ଏଟା କରିବି ନହଲେ ସେଟା କରିବି। ସେ ବି ଇ ଡି ବି ଇ ଡି ଡି ହଉଛି ଯେ ବି ଇ ଡି କରିବନି ବି। ମାନେ ତୁ ପକେଇ ଦେଇଥାନ୍ତୁ ସିନା ଲାଷ୍ଟ ଡେଟ୍ ପୁଣି ଅଛି ତୁ ପକେଇ ଦେଲୁନି।
ହଁ ଗୋଟେ ପକେଇ ଦେଇଥିଲେ ହେଇଥାନ୍ତା ଯଦି ଭଲ ଟାଇମ୍ ରେ ଆସିଥାନ୍ତା ଯଦି କରିଦେଇଥାନ୍ତୁ। ନହେଲେ ତ ଇଚ୍ଛା ତ କଣ କରୁଥାନ୍ତୁ ଲୋକ
ନା ନା ହବନି କାଇଁ ସବୁଆଡେ। ହଁ ତାକୁ କିନ୍ତୁ ଆମେ କହିଛୁ ବହୁତ ଥର।
ହ ଇ ମୁଁ ଜାଣିନଥିଲି ଆଉ ମୁଁ ତ ଲା ଲାଷ୍ଟ ଇୟର କେତେ ଦିନ ତ ଘରୁ ଯିବା ଆସିବା କଲି ଆଉ ମୋର ବି ହ ରହିଥିନି ସାଙ୍ଗମାନେ ପକେଇଲେ ଗୋଟେ ନଲେ ଆସିଥାନ୍ତା ମତେ ତ ଭୁଲିଗଲି ଆଉ କଣ କରିବା।
ହୁଁ କିନ୍ତୁ ତାକୁ ଆମେ କହିଛୁ ତା ଭାଇ ବି ପଚାରିଲେ ମୁଁ କହିଲି ହଁ ପକେଇଦିଅ ଆଉ। ଯାହା ହବ ହବ ଆଉ ପକେଇ ଦିଅ। ତାଙ୍କର ବି ସେ ବି ପକେଇଲେନି ତାର
ଦେଖିବା ମୁଁ ପକେଇଦେବି ବାହାରିବ ବାହାରିବାର ଅଛି ଅଗଷ୍ଟ ସେପ୍ଟେମ୍ବର ଆଡକୁ, ପକେଇଦେବି ଦେଖ ଦେଖିବା କୋଉଠିିକାର ଆସୁଛି। ଯଦି ଭଲ ରାଙ୍କ ରେ ଆସିଗଲେ ତ କରିନବା ଦେଖିବା।
ହୁଁ କରିଦବ ଯଦି ଭଲ ଆସିଲା।
ହୁଁ।
ଦେଖ କଂ ହଉଛି ସେତେବେଳେ ବି କାହିଁକି ନା ଏବେ ବାହାରିଗଲା ଏବେ ତ ଅଧା ଛୁଆ ପକେଇ ଦେଇଥିବେ। ସେତେବେଳେ କଲେଜ ଫୁଲ ହେଇଯାଇଥିବ ଏବେ। ଯଦି ବି ସେତେବେଳେ ବି ଏକ୍ଜାମ ଦବ ଯଦି ଥିବ ଭଲ ରାଙ୍କ ଥିବ ଭଲ ଜାଗାରେ ମିଳିବ ନହେଲେ ପୁ ସମ୍ଭବ ନୁହେଁ ନା।
ହଁ ସେଟା ତ ଅଛି ନା ମାନେ ସେକେଣ୍ଡ ରାଉଣ୍ଡ ରେ ପକେଇଲେ ଏ ଏଟା ଗୋଟେ ଲାଭ ଅଛି କି ଅ ମାନେ ଫାଷ୍ଟ ରାଉଣ୍ଡ ରେ ତ ସବୁ ପିଲା ପ୍ରାୟ ପକେଇ ଦେଇଥିବେ ନା। ସେକେଣ୍ଡ ରାଉଣ୍ଡ ରେ ଯୋଉ ବା ହଁ ଅଳ୍ପ ପିଲା ଥିବେ ତ ରାଙ୍କ ଆସିବା ତ ଭଲ ଚାନ୍ସ ବି ଥିବ ସେଥିରେ।
ହୁଁ ଏଥରକ ତ ବହୁତ ମାନେ କଂ କହିଲ ପୁରା ଏକ୍ଜାମ ଟା ବହୁତ ପୁରା ହାର୍ଡ ହେଇଥିଲା। ମାନେ ମ୍ୟାଥ ଏତେ ପଡ଼ିଥିଲା କଷ୍ଟ କୁହନି ପ୍ଲସଟୁ ଲେବେଲ ରେ ମ୍ୟାଥ ପଡିଥିଲା। ମାନେ ଆମେ ବି ଷି ଏ କରୁଛୁ ବି ଷି ଏ ରେ ଗୋଟେ ଟଙ୍କା ଟରେ ବି ମ୍ୟା ନାଇଁ ମୋର ଲାଷ୍ଟ୍ ସେମିଷ୍ଟର ଥିଲା ଟିକେ ମ୍ୟାଥ୍ ଥିଲା ବାସ୍ ଆଉ ସେକେଣ୍ଡ ସେମିଷ୍ଟାରରେ ନା ଫାଷ୍ଟ ସେମିଷ୍ଟାର ରେ ଥିଲା ସେ ଯୋଉ ଖାଲି ବା ପି ଟ୍ର ମାନେ ଜିରୋ ଜିରୋ ୱାନ ଡିଜିଟାଲ ଜିକ୍ ଥିଲା ମାନେ କିଛି ବିଶ୍ଵାସ- କର ମାଉଁ ଏମିତି କୋଶ୍ଚିନ୍ ମ୍ୟାଥ ପକେଇଥିଲା ଭଗବାନ ଭଗବାନ।
ଏତେ ହାର୍ଡ ପକେଇଥିଲା?
ବହୁତୁ ହାଡେ ମାନେ କୌଣସି ଗୋଟେ କୋଶ୍ଚିନ ନେ ତମେ ହାତ ବି ମାରି ପାରିବନି।
ଆ ଏ ତାହେଲେ ଭାଇ ପ୍ରାକ୍ଟିସ କରିବାକୁ ପଡିବ।
ହଁ ମାନେ ନେଗେଟିଭ ମାର୍କିଂ ଥିଲା ମୁଁ ବି ଆଉ ପଢିନି ଜାଣିଛ ନା ନେଗେଟିଭ ମାର୍କିଂ ଅ ଛି ବୋଲି। ଓଲଟି ନେଗେଟିଭ ମାର୍କିଂ ଯଦି ମୁଁ ବି ମାରି ନଥାନ୍ତି ତାହେଲେ ମୁଁ ଆଉ ଟିକେ ଭଲ ରିଆଙ୍କ ଥାନ୍ତା ଜାଣିଚ ନା ନାଇଁ?
ଓହ ଏଥର ଗ ନେଗେଟିଭ ମାର୍କିଂ ରଖିଚିତ?
ହଁ ଚାରିଟା ଯଦି ଭୁଲ ହେଇଥିବ ତମର କାଟି ଦବ କଟିଯିବ। ମାନେ ଏକ ମାର୍କ ନା ଚାରି ମାର୍କ କଟିବ ମୁଁ ବି ଜାଣିନି ଆଉ ନେଗେଟିଭ ମାର୍କିଂ ଅଛି ବୋଲି। ମୁଁ ମାରି ସାରିଛି ଯୋଉ ଏକ୍ଜାମ ହଲ ବାହରୁ ଆସିଲି ବାହାରକୁ ଆସିଲି ସେତେବେଳେ ଜାଣିଲି କି ନେଗେଟିଭ ମାର୍କିଂ ଅଛି।
ଏ ଗେଁ ମାନେ ପ୍ଲସ ଟୁ ଟାଇମ୍ ରେ ଦେଇନଥିଲା ନେଗଟିଭ ମାର୍କିଂଗ।
ହଁ।
ଏଥରକ ଦେଇ ଦେଇଛି।
ହଁ ମୁଁ ଯେତେ ମାନେ ଏ ଯେଉମାନେ ସବୁ କରିବେ ବିଏ ସି ନର୍ସିଂ ଫର୍ସିଂ ସେମାନଙ୍କ ପାଇଁ ନାହିଁ। ଆମର କିନ୍ତୁ ଅଛି।
ଓ ହୋ। ଦେଖିଆ ସେକେଣ୍ଡ ରାଉଣ୍ଡ ବା ବାହାରୁ ଦେଖେ ପକେଇଦବା ଗୋଟେ ଆଉ ଗୋଟେ ହେଇଯିବ ଯଦି ଭଲ।
ହଁ ପକେଇଦିଅ।
ହୁଁ ଆଉ ସମ ଘରେ ସମସ୍ତଙ୍କ ଦେହ ଭଲ ଅଛି?
ହଁ ଘରେ ସମସ୍ତଙ୍କ ଦେହ ପା ଠିକ ଠାକ୍ ଅଛି। ତମ ଘରେ?
ଆମ ଘରେ ବି ସମସ୍ତଙ୍କ ଦେହ ଠିକ୍ ଠାକ୍ ଅଛି ଆଜି ଜେଜେ ମା ନାହାନ୍ତି ପଳେଇଛନ୍ତି ତାଙ୍କ ଭଉଣୀ ଘ ରୁକୁ ବୁଲିଆ ପାଇଁ।
ଓହୋ ମୋ ଭୟସ ଏଇ ପୁରା କ୍ଲିୟର୍ ଶୁଭୁଚି ନା।
ହଁ। ଶୁଭୁଚି ଟିକେ ଟିକେ ରହି ଯାଉଚି ମାନେ ଠିକ୍ ଠାକ୍ ଶୁଭୁଚି।
ପୁରା ଠିକ୍ ଠାକ୍ ଶୁଭୁଚି ତ।
ହୁଁ ତମେ କଁ ରୁମରେ ଅଛ?
ହଁ।
ହଁ ଭଲ ଶୁଭୁଚି।
ନାଇଁ ମୁଁ ଏଇଠି ଟିକେ ଛାତ ଉପେରେ ଥିଲି ତ ତାପରେ ତଳକୁ ପଳେଇ ଆସିଲି ଆଉ
ଛାତ ଉପେରେ ଏତେ ଗରମରେ ବସିଥିଲ।
ହଁ।
ହ ହେ ଆ ଆ ମାନେ ସେଠି କୋଉ ଟାଇପର ଅଛି ସାତେରେ ଟେରିସ୍ ଟାଇପର ଅଛି କି ଉଁ ମାନେ ଛାଇ ଫାଇ ଯଦି ଥିବ।
ହଁ ହଁ ନାଇଁ ଛାଇରେ ହିଁ ବସତିଲି।
ମୁଁ ମୁଁ ଭାବିଲି କି ଏତେ ଗରମରେ ଛାତ ଉପେରେ ବସିଥିଲେ ଆ ଆଉ ପକୋଡା ହେଇ ଦେ ହେଁ ହେଁ।
ନା ନା ଛାତ ଉପେରେ ବସିଥିଲି ନେଟୱର୍କ ପ୍ରୋବ୍ଲେମ୍ ବୋଲି କାଳେ ଶୁଭିବ ନ ଶୁଭିବ। ସେଥିଲାଗି ଛାତ ଉପରେ ବସିଥିଲି ତାପରେ ଆସିଲି ତଳୁକୁ। ମୁଁ କହିଲି ଦେଖିଆ ଏଇ ଘରେ ଶୁଭୁଚି ନା ଶୁଭୁନି।
ହୁଁ।
ହଉ ଆଉ।
ହଉ ଠିକ୍ ଅଛି ଯାଅ ନହେଲେ କଁ କରିବ ପରେ କଥା ହବା ଆଉ।
ହଁ ହଁ।
ହଉ ରଖୁଚି ହୁଁ ହଉ।